ନମସ୍କାର ବନ୍ଧୁ।
ନମସ୍କାର ବନ୍ଧୁ। କଣ କରଛନ୍ତି?
ଆଉ କଣ କରୁଚନ୍ତି?
ଆପଣ କଣ କରୁଚନ୍ତି?
ମୁଁ ଏଇଠି ଠିଆ ହେଇଚି।
ଆଚ୍ଛା। ମୁଁ ମୁଁ ବସିଚି ଘରେ। ଖାଇସାରିଲେଣି? ମୁଁ ଖାଇଥିଲି ମୁଁ ଖାଇଥିଲି ବା ଆ ବିସ୍କୁଟ୍ ଚା।
ଆଜ୍ଞା।
ତମେ କଣ ଖାଇଥିଲ? ।
ଆଜ୍ଞା।
ତମେ କଣ ଖାଇଥିଲ? ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଆଜ୍ଞା ଖାଇଥିଲି ମୁଁ ଗୁପଚୁପ୍ ଖାଇଥିଲି ଆଜ୍ଞା। ପାଣିପୁରୀ।
ଆଉ କଣ? ଆଉ କଣ ଖାଇଥିଲ?
ଆଜ୍ଞା ତାପରେ ଖାଇଥିଲି ଉଁ ଆଇସ୍କ୍ରିମ୍ ମାନେ ସେ ଆଇସ୍କ୍ରିମ୍ ଗୋଟେ ଖାଇଥିଲି।
ଆଚ୍ଛା। ଦେହ ପା ଭଲ ଅଛି?
ଯାହା ଫଳକୁ ମତେ ଥଣ୍ଡା ହେଇଯାଇଚି ଆଇସ୍କ୍ରିମ୍ ଖାଇବା ଦ୍ଵାରା।
ଆଚ୍ଛା। ଆ ଆ ତ ଆପଣ ତ ଜାଣିଛନ୍ତି ଆଇସ୍କ୍ରିମ୍ ଖାଇଲେ ଥଣ୍ଡା ହବ। ତ ଆପଣ ଆଇସ୍କ୍ରିମ୍ କଣ ପାଇଁ ଖାଉଛନ୍ତି। ଜାଣି ଜାଣି ଦେହ ଖରାପ କରୁଛନ୍ତି। ଆଇସ୍କ୍ରିମ୍ ଖାଇଲେ ତମର ଆଇସ୍କ୍ରିମ୍ ଖାଇଲେ ଥଣ୍ଡା ହବ ଟନସିଲ୍ ହବ। ଏମିତି ବିଭିନ୍ନ ପ୍ରକାର ର ରୋଗ ହବ। ଆପଣ ଜାଣି ଜାଣି ଦେହକୁ କାଇଁ ଅସୁସ୍ଥ କରୁଚନ୍ତି।
ଆଜ୍ଞା। ଆଜ୍ଞା ଆଇସ୍କ୍ରିମ୍ ମୁଁ ଫାଓ ଖାଏ ମାନେ ଆଗରୁ ମୋର ଥଣ୍ଡା ହେଇନଥିଲା ଆଇସ୍କ୍ରିମ୍ ଖାଇ ଆଇସ୍କ୍ରିମ୍ ଖାଇଲା ପରେ ମୋର ଥଣ୍ଡା ହେଇ
ପିଇବା ଦ୍ଵାରା ଥଣ୍ଡା ହବା ଦ୍ଵାରା କେତେ ଯନ୍ତ୍ରଣା ହବ ଏଇଟା ଆପଣ ଜାଣିଚନ୍ତି ଭଲ ଭାବେ। ତ ଜାଣି ଜାଣି ଆପଣଙ୍କ ଦେହ କାଇଁ ଖରାପ କରୁଛନ୍ତି।
ଆଜ୍ଞା। ଆଜ୍ଞା ମୁଁ କହୁଥିଲି କି ଆପଣ ଯେଉ ଗ୍ରାମରେ କେତୁଟା ଦେବାଦେବୀ ଆଉ ମନ୍ଦିର ଥିଲା ଆଜ୍ଞା ସେଗୁରା ଏବେ ଉଦ୍ ମାନେ ଏ କଣ ଏବେ ତା ମାନେ ହାଲ୍ ଚାଲ୍ କଣ?
। ପ୍ରଭୁ ଆମ୍ ଆମ ବନ୍ଧୁ ଆମ ଗ୍ରାମରେ
ଆଜ୍ଞା।
ଉଁ ଉଁ ଦିଟା ଗ୍ରାମ ଦେବତୀ ଏବଂ ଗୋଟିଏ ଶିବ ମନ୍ଦିର ଆଉ ଗୋରେ ଦିଟା ଜଗନ୍ନାଥ ମନ୍ଦିର ଓମ୍ ସାଇ ମନ୍ଦିର ଆଉ ଆଁ ଦେଲି ଶୁଣେଇ ଦେଲି। ଏମତି ଆ ହନୁମାନ ମନ୍ଦିର। ଏମତି ଅନେକ ଦେବାଦେବୀ ଆମ ଗ୍ରାମରେ ପ୍ରତିଷ୍ଠା ପାଇଛନ୍ତି। ବହୁତ ପୂ ପୂର୍ବ ବର୍ଷରୁ।
ଆଜ୍ଞା।
ଯେବେ କିି ମୋର ଜନ୍ମ ନଥିଲା।
ଆଜ୍ଞା।
ମୁଁ ଛୋଟବେଳୁ ଉଁ ଦେଖିଆସିଛି ଏବଂ ପୂଜା କରିଆସିଛି। ଦେବାଦେବୀଙ୍କୁ। ସେହିପରି ଆପଣଙ୍କ ଗ୍ରାମରେ ଦେବାଦେବୀ ନାହାଁନ୍ତି।
ଆଜ୍ଞା ଆମ ଗ୍ରାମରେ ଅଛନ୍ତି ଉଁ ଦିଟା ଗ୍ରାମଦେବୀ ମନ୍ଦିର। ତିନିଟା ବିଲେଇଚଣ୍ଡୀ ମନ୍ଦିର। ଆଉ ଦିଟା ହନୁମାନ ମନ୍ଦିର। ଆଉ ଗୋଟେ ଜଗନ୍ନାଥ ମନ୍ଦିର ଦୁଇଟା ଶିବ ମନ୍ଦିର।
ଆଚ୍ଛା। ମୋର କହିବାର ଅର୍ଥ ହେଉଛି ଯେ ଆପଣଙ୍କ ଉଁ ଗ୍ରାମରେ ଯଜ୍ଞ ହୁଏ ନା ହୁଏନି? ଯେପରିକି କଳସ ଯାତ୍ରା ଆଁ ଯେମତି ଆମର କାର୍ତ୍ତିକ ପୁନେଇଁରେ ହଁ ପୂଜା ମହୋତ୍ସବ ଏଇପରି ହୁଏ ନା ନାହିଁ କିଛି।
ଆଜ୍ଞା ହୁଏ ପଞ୍ଚୁକ ହୁଏ। ଆଉ ଆପଣ ଯୋଉ କହିଲେ ଗ୍ରାମ ଦେବୀ କତିରେ ଯୋଉ ଯଜ୍ଞ କିମ୍ବା ହାଁ ମ। କଳସ ଯାତ୍ରା ଆମ ଗାଁରେ ହୁଏ ଯଜ୍ଞ ହୁଏ ଦି ଦିନି। ତିନ ଦିନ ଏମତି ହୁଏ।
ଆଚ୍ଛା।
ଆପଣଙ୍କ ଗ୍ରାମରେ ନାଟକ କିଛି ହୁଏ?
ଆମ ଗ୍ରାମରେ ନାଟକ ହୁଏ ପାଲା ହୁଏ ଉ ଯଜ୍ଞ ହୁଏ ବିଭିନ୍ନ ପ୍ରକାର ଦେବାଦେବୀଙ୍କ ଯଜ୍ଞ ହୁଏ ଉଁ ନାଟକ ଦୀର୍ଘ ପାଞ୍ଚ ଦିନି ଧରିକି ହୁଏ ଏଁ ସବୁ ବର୍ଷ ବିଭିନ୍ନ ପ୍ରକାର ନାଟକ ହୋଇଥାଏ ଉଁ ନାଟକ ବହୁତ ଦୂରରୁ ଦୂର ଦୂରାନ୍ତରୁ ଲୋକ ଦେଖିବାକୁ ଆସନ୍ତି। ଯାହା ଫଳରେ କି ଆମ ଗ୍ରାମର ଆଁ ମ ଆମ ବହୁତ ଉଚ୍ଚ କୋଠରୀରେ ହୁଏ। ଆମ ଗ୍ରା ଘରେ ଆମ ଗ୍ରାମ ଏକ ଅ ଜଣାଶୁଣା ଗ୍ରାମ। ଯିଏ କିି ବହୁ ଦୂର ଦୁରାନ୍ତୁରୁ ଲୋକ ଆସନ୍ତି ଏବଂ ଭଲ ପାଆନ୍ତି ଆମକୁ ଏବଂ ଅଂ ଆମର ଯଜ୍ଞ ହେଲେ- ଆ କଳସ ଯାତ୍ରା ହୁଏ ଭୋଜି ହୁଏ। ଲୋକମାନେ ଆସନ୍ତି ଉଁ ଦେବାଦେବୀଙ୍କୁ ପୂଜା କରନ୍ତି। ପୂଜା କରିବା ଦ୍ଵାରା ଆ ଆ ଆ- ପୂଜା କରିବା ଦ୍ଵାରା ଲୋକମାନେ ବହୁତ ଖୁସି ହୁଅନ୍ତି ଏବଂ ଆଶୀର୍ବାଦ ପାଆନ୍ତି ଭ ମାଆଙ୍କର ଦେବା ଦେବୀଙ୍କର। ଏବଂ ସନ୍ଧ୍ୟାରେ ପ୍ରସାଦ ପାଇ ଏବଂ ଆଳତି ପାଇ ଘରକୁ ଭ୍ରମଣ କରନ୍ତି।
ଆଜ୍ଞା।
ସେହିପରି ଆପଣଙ୍କର ଗ୍ରାମରେ
ଆଜ୍ଞା ହଁ ଆମ ଗ୍ରାମରେ ଏମତି ବି ହୁଏ କିଛି। ମାନେ ଠାକୁରଙ୍କୁ ଆଳତି ହୁଏ। ଏ ଆମ ଗାଁରେ ତ ସନ୍ଧ୍ୟା ବେଳେ ମାଇକି ବାଜେ ମାନେ ଠାକୁର କତିରେ। ମାଇକି ଢୋଲ ଅଁ ଆଉ କିଛି ମାନେ କଂଶାଳ ବାଜା ମୃଦଙ୍ଗ। ହଁ ଯାଆ ବଳରେ ଠାକୁର ଆମ ଗାଁ ଗ୍ରାମ ଉପରେ ପ୍ରସନ୍ନ ଅଛନ୍ତି ଯଦେକି।
ମୋର କହିବାତ କଥା। ମୋର କହିବାର କଥା ହେଲା ବନ୍ଧୁ ଆପଣ ଆ ଆମ୍ ଆପଣଙ୍କ ଗ୍ରାମରେ ମାଛ ଧରା ହୁଏ? ଯୋଉ ଭାତୁଆ ପୋଖରୀ ଗୋ ଯୋଉ ଅଛି ଆପଣଙ୍କ ଗ୍ରାମରେ। ମୁଁ ଶୁଣିଛି ଏକ ବିରାଟ ପୋଖରୀ। ଯୋଉଥିରେ କି ଏଁ ମାଛ ବୋହୁତ ବଡ଼ ବଡ଼ ହୋଇଥାଏ। ଏବଂ ଦୂର ଦୂରାନ୍ତରୁ ଲୋକ ଆସି ମାଛ ଧରନ୍ତି। ଏବଂ ମାଛ ଧରି ସାରିଲା ପରେ ସେମାନ୍ ସହ ଗ୍ରାମରେ ବିକ୍ରୟ ହୋଇଥାଏ ଏବଂ ଲୋକମାନେ ନିଜ ଘରୁକୁ ନେଇଥାନ୍ତି। ଏହା କଣ ସତ ବନ୍ଧୁ?
ଆଜ୍ଞା ନିରାଟ ସତ୍ୟ। ଆପଣ ଯାହାକହିଚନ୍ତି ସେଇଆ ସତ। ଆଜ୍ଞା ଆମେ ଛୋଟ ଛୋଟ ହେଇଥିବୁ ମାନେ ଆମ ବିରାଟ କାୟ ପୋଖରୀ। ଆଖି ପା ମାନେ ଚାହିଁଲେ ବି ପାଉନଥିବ ଆଖି ଯୋଉଭଳିଆ ପୋଖରୀ। ସେଥିରେ ଆମେ ଛୋଟବେଳେ ମାନେ ସାଇଟି ହିଡ଼ରେ ଠିଆ ହବୁ ଗାଡ଼ିଆ ହିଡ଼ରେ। ପୋଖରୀ ହିରରେ। ଯାହାକି ପ ପଦା ଲୋକ ଆସିକି ଧରିବେ ଯାହାଦ୍ୱାରା ଆମ ଗାଁରେ ବାଂଟ ହଁ ହୁଏ। ହୁଁ ଆମେ ଆମେ ଛୋଟ ଛୁଆ କଣ କରୁନା ଆମେ ଗାଡିଆରେ କରରେ ଠିଆ ହେବା ଦ୍ଵାରା ଆମକୁ ଯୋଉ କରେ କରେ ଯୋଉ ମାଛ କିମ୍ବା ଚେଙ୍ଗ କି ଗଡ଼ିଶ। ଯାହାଦ୍ଵାରା ସେ ମାଛକୁ ଆମେ ଧ୍ ଧରୁ ଧରୁ ଆମେ କାଦୁଅ ଭିତରେ ପଶିଯାଉ। ସିଏ ବଡ଼ ଲୋକ ଥାଆନ୍ତି ଆମକୁ ପାଟି କରନ୍ତି ଆଉ ବାଡ଼ାନ୍ତିବି। ଆଉ ସେଗ୍ ଗଛ ଗଡିଆ ସାଇଟରେ ଯୋଉ ଗ ଛ ଥାନ୍ତି ମାନେ ଖଜିରୀ ଗଛ ଆଉ କିମ୍ବା ତାଳ ଗଛ ଯାହା ଯାହା ଦ୍ଵାରା କି କି ଆମକୁ ଉ ମାନେ ଖରା ଗ୍ରୀଷ୍ମରୁ ଋତୁରେ ଆମକୁ ଖଜୁରି ଆଉ
ଶୁବୁନି।
ଖଜୁରୀ ଆଉ ତାଳ ଖାଇଆକୁ ଉ ସୁବିଧା ହୁଏ।
ଆଚ୍ଛା ବନ୍ଧୁ ମୋ କହିଆ କଥା ହେଲା ଯେ ମାନେ ପୋଖରୀ ଯେତେବେଳେ ମାଛ ଧରା ହୁଏ। ତାହେଲେ ଭଉତ ଖୁସି ଅନୁଭବ ହୁଏ।
ଆଜ୍ଞା।
ଯାହା ଫଳରେ କି ହ୍ୟାଲୋ ଯା-ଯା-ଯାହା ଫଳରେ କି ଉଁ ଆ ଆପଣ ମାନଙ୍କୁ ବହୁତ ଖୁସି ଅନୁଭବ ହୁଏ।
ଆଜ୍ଞା।
ସେହିପରି ସେହିପରି ମୋ କହିବାର ଅର୍ଥ ହେଲା ଯେ ମୁଁ କହୁଚି ମୁଁ କହୁଚି କି ଆପଣଙ୍କ ଗ୍ରାମରେ ଯେତେବେଳେ ଛୋଟ ଛୋଟ ହୋଇଥିଲେ ସେଇ ଟାଇମରେ ମାଛ ଧରାଯାଏ ଏବେ କଣ ମାଛ ଧରାଯାଉ ସେ ପୋଖରୀରେ?
ଆଜ୍ଞା ସେ ପୋଖରୀ ଏବେ ଖାଁ ଖାଁ ପଙ୍କ ପୂର୍ଣ୍ଣ ହେଇଯାଇଚି।
କଣ ପାଇଁ ପୋଖ ପୋଖରୀ ପୋଖରୀ କଣ ସଫା ହଉନି କି?
ନାଁ ଆଜ୍ଞା।
କେତେ ବର୍ଷ ହେଲା ମାଛ ଧରା ହଉନି ତମ ପୋଖରୀରେ।
ଆ ଆଜ୍ଞା ଦଶ ବର୍ଷ ହେଲାଣି।
ଦଶ ବର୍ଷ ହେଲାଣି କଣ ପାଇଁ? ପୋଖରୀ ତ ଏବେ ତ ଅ ପୋଖରୀ ପାଇଁ କିଛି ପଇସା ଆସୁଛି ପୋଖରୀ ସଫା କରିବା ପାଇଁ ମାଛ ଚାଷ କରିବା ପାଇଁ। କଣ ଆପଣଙ୍କ ଗାଁ ରେ କଣ ମାଛ ଚାଷ କରୁନାହାନ୍ତି କି?
ନା ଆଜ୍ଞା କି ଗୋଟେ ମାନେ ପୋଖରୀ କି ନିଲାମ ହେଇଯାଇଛି। ଅନ୍ୟ ଲୋକ
ନିଲାମ ଯୋଉ ହେଇଯାଉଛି ଲୋକମାନେ ନିଲାମ ନିଅନ୍ତିନି କି ମାଛ ଚାଷ କରିବା ପାଇଁ?
ଆଜ୍ଞା ଆମ ଗାଁରେ କିଛି ମାନେ କେହି ନିଲାମ ଯିଏ ତା ତାଙ୍କ ସହିତ କିଛି କଥାବାର୍ତ୍ତା ହେଇଗଲା ଯାହା ଦ୍ଵାରା କି ଗ୍ରାମର କିଛି ମାଛ ମତ୍ସ୍ୟ ଚାଷ ହବ ସେ ଗାଡିଆରେ କିଛି କଥାବାର୍ତ୍ତା ହେଇନାହାନ୍ତି ଯାହା ଦ୍ଵାରା ଆମେ
ମୋର କହିବା କଥା ବନ୍ଧୁ ଆପଣଙ୍କ ଗ୍ରାମରେ କେତେକ ବୟୋଜ୍ୟେଷ୍ଠ ଲୋକ ଅ ବୟସ୍କ ଲୋକ ଏବଂ ଯୁବ ଯୁବ ସମାଜ ଲୋକମାନେ ଏକତ୍ର ହେଇ ଏକ ସଭା ଆୟୋଜିତ କରନ୍ତୁ ସେଇ ସଭାରେ ବିଚାର କରିବ ଯେ ଯେ କିପରି ପୂର୍ବ ଭଳି। ଉ ପୋଖରୀକୁ ସଫା କରି ମାଛ ଛାଡିବା ମାଛ ଛାଡିଲା ପରେ ମାଛ କିପରି ନିଜ ଭିତରେ ବଣ୍ଟନ କରି ନବା ତାପରେ ମଧ୍ୟ କିଛି ବଜାରରେ ବିକ୍ରୟ କରିବା ବିକ୍ରୟ କରି କିଛି ଅର୍ଥ ହେଲେ ଗାଁର ମରାମତି ପାଇଁ ଏବଂ ପୋଖରୀର ମରାମତି ପାଇଁ ସାହାଯ୍ୟ ହବ। ଠିକ ସେଇପରି ମୁଁ କହିବାର ଅର୍ଥ ହେଉଛି ଯେ ଆପଣ ଏକ ସଭା ଆୟୋଜିତ କରନ୍ତୁ। ସେ ସେଇ ସଭାରେ ଆ ସେଇ ସଭାରେ ଏଇ କଥା ପଚାରିବେ ଯେ ପୋଖରୀ ସଫା ପାଇଁ କେଉଁ ମାନେ ଆଗକୁ ଆସିବେ ସେମାନେ ଏକ ପଦକ୍ଷେପ ନିଅନ୍ତୁ। ଯାହାଦ୍ୱରା କି ପୋଖରୀ ଆଗ ପରି ସଫା ହବ ଏବଂ ସେ ପୁଣି ଆଗ ପରି ମାଛ ଛଡା ବନ୍ଧୁ ମୋର ମା ମ ମତେ ଡାକିଲେଣି ବନ୍ଧୁ ମୁଁ ଟିକେ ଟିକେ ଆପଣଙ୍କୁ ମୁ ପରେ ବି ଫୋନ କରୁଛି କାରଣ ମୋ ମା ଡାକିଲେଣି। ଆପଣଙ୍କ ସହିତ ଟିକେ ପରେ କଥା ହଉଛି କାରଣ ମା ମତେ ଡାକିଲାଣି।
ଆଜ୍ଞା ଖାଇବାକୁ ବୋଧେ ଡାକିଲେଣି?
ଆଜ୍ଞା ଖାଇବାକୁଟାଣ ଖାଇକି ଆସି ଆପଣଙ୍କ ସହିତ କଥା ହେବଛି।
ଆଜ୍ଞା ରାତିରେ କଣ ଖାଇବା?
ରାତିରେ ମୁଁ ଖାଇବି ଜାଣିନି। କଣ କରୁଛନ୍ତି ଖାଇବାକୁ ଖାଇକି ଆସିବି ର
ସ କେଉ ଲେବୁ ଲ କସ କର